ପଣ୍ଡେ କହିବି ହଁ ସିଦ୍ଧାର୍ଥ। ହଁଁ ବାସବୁ ହଁ ଭଲ ଅଛି।
ଆମେ ଖାଇଚୁ ଖାଦ୍ୟ ଖାଇଛୁ।
କଣ-କଣ ଖାଇଚନ୍ତି?
ଭାତ, ଡାଲମା, ଖଟା ଖାଇଛୁ।
ମୁଁ ଆଜି ଚିଙ୍ଗୁଡି ଝୁଳକୁ ଆଉ ଭା
ଆଚ୍ଛା ଚୁଙ୍ଗୁଡ଼ି ଝୋଳ ହେଇଥିଲା।
ଆ-ଆ-ଆମ ଗଡିଆରେ ଆଜି ମାଛ ଧରା ହେଇଥିଲା। ହେ-ହେ-ମାଛ ଧରା ହେଇଥିଲା କିନ୍ତୁ ଆମେ ଚୁଙ୍ଗୁଡି ଖଇଛୁ ଆଜି।
ଆଛା-ଆଚ୍ଛା ପୁରା ବଢିଆ ପୁରା ମନେ ସେଇଠି ସେଇଠି ପାଖରେ
ତରକାରୀ। ଖାଇନଥିବେ ଆପଣ, ଆପଣ କୋଉଠି ବଡ଼ ଘର ଲୋକ କଣ
ଆପଣଙ୍କ ଭଏସ୍ କଟୁଛି।
ନାଇଁ ଜନ୍ମଜୟ କଲ୍ କରୁଛନ୍ତି।
ଆଚ୍ଛା-ଆଚ୍ଛା ଜନ୍ମଜୟ ହଁ ସେ ଆମକୁ ପନ୍ଦର ମିନିଟ୍ ୱେଟ୍ କରି ତମ୍ପାକୁ ଯାଇଥିଲେ କଲ୍ କରିବାକୁ।
ଆଜ୍ଞା-ଆଜ୍ଞା।
ହାଁ ଆଉକିଛି ବ୍ର ତଘର ବାହାଘର ପାଇଁ କୋଉଠି ମେଲଣ ପୋଡିଆ ଭୋଜି ଖାଇବାକୁ ଯାଉଚନ୍ତି କି ନାଇଁ ଯାଉନାହାନ୍ତି? ଭୋଜି ଖାଇବଆକୁ ଭୋଜି ଖାଇଆକୁ ହଁ ଭୋଜି ଖାଇବାକୁ ଯାଉ।
ଓ ଆଚ୍ଛା-ଆଚ୍ଛା ଆପଣ ଯିବେ କହୁଚନ୍ତି ବ୍ରତଘର ବାହାଘରକୁ?
ହଁ ଭୋଜି ଖାଇବାକୁ। ଆଜ୍ଞା ଆଉ କେମିତି ଅଛନ୍ତି ଆପଣଙ୍କ ଦେହ କେମିତି ଅଛି?
ହଁ ଆମ ଦେହ ଭଲ ଅଛି ଆପଣଙ୍କ ଦେହ କେମିତି ଅଛି କୁହନ୍ତୁ?
ହଁ ମୋ ଦେହ ଟିକେ ମତେ ଏବେ ଜଷ୍ଟ କିଛି ଦିନ ହବ ଏସ୍ ଟି ଡି ହେଇଥିଲା ତ ମୁଁ ସେଇଠୁ ହଁ ଆଉ ବେଳେବେଳେ ଆଣ୍ଠୁ ଧରୁଛି ଶିର ଧରୁଚି ଆଉ ବେଳେବେଳେ ଆଖିକୁ ଦେଖାଯାଏନି କିଛି। ଏମିତି ସେମିତି ସେଇଭଳିଆ ସବୁ। ହଁ ଆ ଶୁଭା ଯାଏନି ବି। ସେ ବେଳେବେଳେ ଜାଣିପାରେନି କାହାକୁ କଣ କହିବାର ଅଛି ଟିକେ ଏମିତି ହଉଛି। ଯିଏ ହଉ ବୟସ ହେଲେ ଆଉ କଣ ହେବ, ଆ କିଏ କାହାର କଣ ମାନେ
ସିଧା କଥା ଶୁଣନ୍ତୁ ଗୋଟେ
ନାଇଁ ଗୁପ୍ତ-ଗୁପ୍ତ ଗ ତଥାପି କାହାର କଣ କହିଦଉଛି ମୁଁ କାହାକୁ ଆଉ। ଗୁପ୍ତ କଥା ଏମିତି ନଅ ଜାଣି ନ ପାରି କହିଦେଉଚି।
ଆରେ ଶୁଣନ୍ତୁ ମୋ କଥା ମୁଁ କହିଲି ମୁଁ କହିଲି କି ଏବେ ଜନ୍ମ ସହ ଆମେ କଥା ହଉଥିଲୁ କିନ୍ତୁ ଜନ୍ମଜୟ ଆମକୁ ଅପେକ୍ଷା କରି ଗଲେ ଯେ ଆପଣଙ୍କ ସହ କଥା ହେବେ ବୋଲି, ଦେଖିଲା ବେଳକୁ ଆପଣ ଆମ ସହ କଥା ହଉଚନ୍ତି ଜନ୍ମଜୟ ଆମକୁ ବହୁତ୍ ଭଲରେ ଆମକୁ କଥା ହେଉଚନ୍ତି ଆମ ସହ ଭଲରେ ମେସେଜ୍ କରୁଛନ୍ତି।
ମ ଆଜ୍ଞା-ଆଜ୍ଞା ଆପଣ ଆଉ କଣ କରିପାରିବେ ଆପଣ ବୁଢା ହେଲେଇଁ ଆଉ କାହାକୁ କିଛି କହିପାରୁନାହାନ୍ତି।
ହ ଆଜ୍ଞା ମୁଁ ତାକୁ ମୁଁ ତାକୁ କହିଦେଲି ସେ ପନ୍ଦର ମିନିଟ୍ ୱେଟ୍ କରନ୍ତା ଆମେ ମୁଁ କଲ୍ ବ୍ୟାକ୍ କରିବି। କଣ କାମ ଥିବ, ଆଉ କାଲି କଣ କଲେଜ୍ ଯିବେ?
ହଁ କଲେଜ୍ ଯେହେତୁ ଖୋଲି ଯାଇଛି ଯିବାକୁ ପଡ଼ିବ। ତ ଆମେ ଆଉ ଚିକୁ ଚିକୁ ଭାଇ ଯାଉଛନ୍ତି ସାଗର ଭାଇ ଯାଉଛନ୍ତି ତାଙ୍କର ଡେଲି କଲେଜ ରହୁଛି। ତ ଆମେ କାହିଁ ଯାଇପାରିବାନି କଲେଜ୍ ଯିବା ଟା ବହୁତ୍ ଭଲ କଥା ଆଜ୍ଞା।
ଆମେ ଆମେ
ଆ ଅନ୍ମଜୟ ସହିତ ଆପଣ ଯାଇପାରିବେ ଅନ୍ମଜୟ ଅଛନ୍ତି ନାକେଶ୍ ଅ ଅଛନ୍ତି ଆପଣଙ୍କ ପାଖରେ ଆଉ ଆ ହଁ। ଆପଣଙ୍କ ପାଖରେ ଜଜିତାନନ୍ଦ ଅଛନ୍ତି ଆପଣ ହଁ। ଚୁସି ସହିତ ଆପଣ ଯାଇପାରିବେ। ଆଉ ଅ ତନୁ ବୋଲି ଗୋଟେ ପିଲାଟେ ତା ସହିତ ତ ଯାଇପାରିବେ ଆପଣ ଆପଣ ଯାଇପାରିବେ ଅନୁ
ଆ
ତ ଆପଣ ଯାଇପାରିବେ ଲୟଲ ଅଛି ତ ତାପରେ ହଁ ବହୁତ୍ ଲୋକ ଅଛନ୍ତି ଆପଣ ଆପଣଙ୍କ ଇଚ୍ଛା। ଆପଣ ଯେହେତୁ ଯିବେ ଯାଆନ୍ତୁ ଆପଣ ଏମିତି ଆପଣ ଆଉ କହିଲେ କେମିତି ହବ ଆପଣ
ହଁ ହଁ। ନାଇଁ ହଁ ହଁ। ନାଇଁ ଏମିତି ସବୁ ଟାଇପ୍ ର ଅଛନ୍ତି
କଣ ଖାଇଥିଲେ ଭାତ ଡ଼ାଲମା ଆଜ୍ଞା।
ଆପଣ କଣ ଖାଇଥିଲେ ଆଚ୍ଛା ଭାତ ଚୁଙ୍ଗୁଡି଼ ଖାଇଥିଲେ ଆଚ୍ଛା ଆଚ୍ଛା। ଏ କଣ ନା ପୋ ପୋଖରୀ ରୁ ମାଛ ଧରିବେ।
ହଁ ମୁଁ ଯାଇ ଆ ପର୍ବତ ଚଢ଼ିବାକୁ ଯାଇଥିଲି ମାଉଣ୍ଟେନ୍ ଡିଉ ଜାଣିଥିବେ ଆପଣ
ହଁ ହଁ ହଁ ମାଉଣ୍ଟେନ୍ ବୁଝିପାରିଲେ ଆପଣଙ୍କ ପୁରା ଭିତରୁ ଶକ୍ତି ଆଜ୍ଞା।
ହଁ ସେମିତି କହିପାରିବେ ଆପଣ ଯେମିତି ଆଉ ମୁଁ ମୋର ଗୋ ଗୋଟେ ସୁପର ବାଇକ୍ ଅଛି ତା ଇଭୋନ୍ କମ୍ପାନୀର। ଆ ହଁ ସେଥିରେ ବି ମୁଁ ଆଜ୍ଞା। ହଁ ମୁଁ ସେଥିରେ ଚଢ଼ିଛି ବହୁତ ପର୍ବତ ଚଢ଼ଛି ମୁଁ ସେଥିରେ ଆ କଲେଜ୍ ଆପଣ ଯେମିତି ଯାଉଥିଲେ ବର୍ଷା ହଉଥାଏ ଖରା ହଉଥାଏ। ହଁ ଏମିତି ଗୁପ୍ତ କଥା କାହା କଥା ଏମିତି ଯୋଉ କାହାକୁ ସେୟାର କରିବା କଥା ନୁହଁ ଯେହେତୁ କୋରାପୁଟ ସେ ଯାଉଥିଲେ ଯାଉ ଯାଉଥିଲେ ମୁଁ କଣ ଜାଣିଥିଲି ତମେ ଯେମିତି ଆକ୍ସନ କଲ ମୁଁ ଆଉ କିଛି ବୁଝିପାରିଲିନି ମୁଁ କହି
ଆଚ୍ଛା ନା କିନ୍ତୁ ସେମିତି କରିବା କଥା ଠିକ୍ ନୁହଁ ଆପଣଙ୍କୁ କଣ ଜଣା ଯେ ସେ ପିଲା ଟା ବହୁତ୍ କଷ୍ଟରେ କାହାକୁ
ଆଜ୍ଞା ହଁ ବହୁତ୍ ଅ ଅଳି ମଳି ତହି ହଁ ଏ ଘର ମାଉସୀ ସେ ଘର ପିଇସୀ କେତେ କଣ ବୋଝ ସମ୍ଭାଳିବାକୁ ପଡି଼ଥିବ ଆ ମୁଁ ଯେହେତୁ ଜାଣି ପାରିଲିନି ମୁଁ ଆଉ ଆ ଏତେ ବୁଝିପାରିଲିନି ଆଉ ଭଲସେ ଜାଣିନି ଏଇ କଥା ତ ଅ କହିଦେଲି କହିଦେଲି ଭୁଲ୍ ତ ହୁଏ ମଣିଷ କରନ୍ତି ଭୁଲ୍ ବେଳେ ବେଳେ ଏଇ ଯେ ବୟସ ଦୋଷ ଥାଏ ହେଇଯାଏ ତ ଏମିତି ହୁଏ ଆମକୁ ଆଜ୍ଞା କ୍ଷମା କରିଦେବା କଥା ଆଉ ଯେହେ ତୁ ଆମେ ଜଣେ ସିନିୟର ସିଟିଜେନ୍ ତ ଆଉ କଣ କରିବି ଆପଣ ଆଉ ଆପଣ ଆପଣ କାଲି କେମିତି ଆ ଆମେ ଆମେ ଟିମ୍ କରିବା କଥା ନୁହଁ ଫାଷ୍ଟ୍ କଥା ଯାହା ଟିମ୍ ରେ ଯାଅ ତମେ ସ କରିପାରିବ ଦିଟା ଟିକୁ ଆପଣ ସହାୟ କରି ଆଜ୍ଞା
ଆ ଆଚ୍ଛା ଆପଣ ଆପଣ କେତେ ଟଙ୍କାରେ କିଣା ହେଇଛି
ଆ ଆଜ୍ଞା ମୋତେ ଦି ଟଙ୍କା ପଚାଶ ପଇସାରେ କିଣିଥିଲେ କିନ୍ତୁ ସେ ଦି ଟଙ୍କାଟା ଏପର୍ଯ୍ୟନ୍ତ ଆସିନି ଆଜ୍ଞା
ଆଜ୍ଞା ଆଜ୍ଞା ଆମର ମିତ୍ର ଆମର ସାର୍ ଏବେ ପଚାରୁଛନ୍ତି ଯେ ଆପଣ ଆଶୁତୋଷ ସହ କଥା ହଉଛନ୍ତି ବହୁ ସେମାନେ ଟିକେେ ମୋତେ ତାଙ୍କ ମେସେଜ ଲାଗୁଛି ସେ ବହୁତ କ୍ରୋଧିତ ଅଛନ୍ତି ବୋଲି
ଓ ସେ ଜନ୍ମଜୟ କି ଜନ୍ମଜୟ ହୋଇଥିବେ ଜ
ଆଜ୍ଞା ଆଞ ସେ ଭାବିଥିଲେ ଯେ ଆମକୁ ଭକୁଆ ବନେଇକି ଆପଣ ଏସବୁ କଥା ପାଇଁ ଆମେ ପନ୍ଦର ମିନିଟ୍ ଅପେକ୍ଷା କରୁ
ଆଜ୍ଞା ହବ ଜନ୍ମଜୟ ଏଇ କାମ କରୁଛନ୍ତି ଆ ମୋତେ କହୁଛନ୍ତି ମୁଁ କଥା ହେଉଛି ଯଦି କଲ୍ କରିବୁ ଏଇ ନମ୍ବର
ହଁ ଆଜ୍ଞା ତାଙ୍କର କଣ ଗୋଟେ କାମ ଥିଲା ସେ କଲେଜ ବିଷୟରେ ବୁଝିବାର ଥିଲାତ ସେଇଥି ପାଇଁ ଫୋନ ଫାନ କରିଥାନ୍ତେ ଆପଣ ଆମ ସେଇ କଲେଜ ବିଷୟରେ-
ହଁ ଆଜ୍ଞା ଆଉ କଣ କରିବା ବୁଢା ହେଲେ ହିଁ କଲେଜ ତ ଯିବାକୁ ପଡୁଛି ଯେ ହଁ ପ୍ଲସ୍ ଥ୍ରୀ କରୁଛି ଯେହେତୁ ଏତେ ଏତେ ଡ୍ରପ ନେଇଗଲି ଏତେ ଡ୍ରପ ନେଇଗଲି ବୁଢା ହେଇଗଲି ପ୍ଲସ ଥ୍ରି କରୁଛି ମୁଁ ଯଦି ସେତେବେଳେ ଫାଷ୍ଟ ଡ୍ରପରେ ବୁଝି ଯାଇଥାନ୍ତି ଆଜ୍ଞା
ହଁ ସେ ସବୁୁର ସେତି ନୁହଁ ଯେ ଗୋଟେ ଭୁଲରେ ଶିଖନ୍ତି ମଣିଷ ଶହେ ଦୁଇଶହ ଭୁଲ କରିବା ଦରକାର ଲାଇଫ ରେ ଭୁଲ କଲେ ତ ଶିଖିବ ନା।
ଆଜ୍ଞା ଶହେ ସତାବନ ଡ୍ରପ୍ ଏଇଟା ଆକଚୁଲି
ଆରେ ବାପପଣ ତ ରେକୋର୍ଡ ବ୍ରେକ କରିଦଲେ ଆପଣ ତ। ଗିନିସ୍ ବୁକ୍ ଅଫ୍ ରେକର୍ଡ ବୋଧେ
ସାଗର ଭାଇ ଜାଣିଛନ୍ତି ସାଗର ଭାଇ ମ୍ୟାଚ ନେଇଛନ୍ତି ତାଙ୍କର ହଁ - ନ୍ୟୁୟରସ ର୍ନ୍ୟୁକ୍ଲିୟର୍ ଆର୍କିମେଡିସ୍ ଥିଓରମ୍
ତାଙ୍କ ତାଙ୍କ ନାଁ ଯେମିତି ସେ ତାଙ୍କ ନା ତାଙ୍କ ନାଁ ଯେମତି ସେ କା କାମ ବି ସେମତି ସାଗର।
ସାଗର ସାଗର ଭଳିଆ ବୋହି ଯାଉଛନ୍ତି। ବ୍ଲୁ ହେଇଯାଉଛନ୍ତି ବ୍ଲୁ ହେଇଯାଉ ଆଜ୍ଞା। ଆକଚୁଲି ଇଂରେଜ ମାନେ ଯୋଉ ଆସିଥିଲେ ଇଣ୍ଡିଆକୁ ଏଇଟା ଭଲ କଥା ନୁହଁ ଏମିତି ଇଂରେଜ।
ନାଇଁ ନାଇଁ ସେଇ ଟପିକ କଥା ହବା ଠିକ୍ ନୁହଁ ହଁ ଆମେ କି ଆପଣ।
ହଁ ନିଜ ଭାଷା ମାତୃଭାଷା ମାତୃଭୂମି ପ୍ରତି। ଜନ୍ମିନି ଆଜ୍ଞା ମୁଁ ବହୁତ ସପ୍ତାହ ସାରା ଫ୍ରି ହେଇଥିଲି କିନ୍ତୁ ଏଇ। ସପ୍ତାହ ଫ୍ରି ନାହିଁ ତ ଆପଣ ଜାଣିଥିବେ ମୋତେ। ମାତୃଭୂମି ମାତୃ ଭାଷା ପ୍ରତି ଯାଦେହେ ଜନ୍ମ ଜନ୍ମିନି ମମତା ସେ କି ଇଏରେ ଗଣା ମଣିଷରେ ଗଣା। ଆଜ୍ଞା ମଣିଷ ବି ଗଣା ହୁଅନ୍ତି ସି ଆଉ ଆପଣ କଣ। କହିବି ଆମର ଯେତକ ବି ସାଙ୍ଗ ଅଛନ୍ତି ବହୁତ ହିଁ ଭଲ ସାଙ୍ଗ ଆପଣ ଯା ଦେଖନ୍ତୁ ସେ ସବୁ ସବୁ ସାଙ୍ଗ ଆପଣ ଦେଖିପାରୁଥିବେ ତ। ହେଁ ହେଁ ଆଜି ଆପଣ ସାପ ସାପ ବି ଦେଖିଲେ ସ୍ଵୟଂ। ସାପଙ୍କୁ ଦେଖିଛନ୍ତି ଆପଣ ଆଜ୍ଞା ତ। ଜାତକ ବେଳେ ବେଳେ ଠିକ ହେଇଯାଏ ତ ଜାତକ ଚୋଟି ଏମିତି। ଆଜ୍ଞା ମୁଁ ସେଇ ଜାଗାରୁ ବି। ତ ଜାଗାରେ ବହୁତ ଚୁପ୍ ଥିଲେ କିନ୍ତୁ ସେ ମୋତେ କହିଲେ ତମେ ବହୁତ ଆକର୍ଷିତ। କଥା ଗପି ପାର କିନ୍ତୁ ଆମ ଘର ଲୋକ ଆଶ୍ଚର୍ଯ୍ୟ ହେଇଗଲେ ହଁ ଆଜ୍ଞା। ସେମିତି ତ ମୁଁ ଆଉ କଣ କହିପାରିବି ଜ୍ୟୋତିଷ। କେତେବେଳି ଠିକ ବି ହେଇ ପାରନ୍ତି ଆଉ ସେ। କୋରାପୁଟ କଥା ରହିଲା କୋରାପୁଟ ପୁରୀ କଥା ସେ ପ୍ଲାନ୍ ସେ ମୋତେ ଲାଗୁନି କାହିଁ ସେ କହିବେ ତାଙ୍କୁ।
ନାଇଁ ମୋତେ କିନ୍ତୁ ମୁଁ ଶହେ ରୁ ଦୁଇଶହ ବର୍ଷ। କନଫର୍ମ ଅଛି। ସେ କହିବେ ଆମକୁ ଆମେ ତୁମଠୁ ଅଧିକ। ତାଙ୍କୁ ଜାଣିଛୁ।
ହଁ ଆଜ୍ଞା ମୁଁ ତ ଆପଣଙ୍କୁ ଯାହା କହିଲି ଆପଣ ସେୟ କରନ୍ତୁ ଟେନସନ ନିଅନ୍ତୁନି ଆମେ ବି ଯୋଉ ପୋଷା ଖେଳିବା ଦିନେ ଆଉ ଆପଣ ଜାଣିଥିବେ ମୁଁ ବହୁତ ମାହିର ଅଛି ତ କିଛି ନା କିଛି ବାଟ ବାହାରିଯିବ ଆପଣକୁ।
ହଁ ଆପଣ ଗୋଟେ କାମ କରୁନାହାନ୍ତି ଆପଣ ଆଉ କହ ଆପଣ କାମ୍ କରୁନାହାନ୍ତି, ଘରେ ରହିି କାମ୍ କରୁନାହାନ୍ତି ଆଉ।
ହଁ ମତେ ମତେ ଦଶ ସେକେଣ୍ଡ ପରେ ଗୋଟେ ପସାର ଯୋଉ ଚ୍ୟାଲେଞ୍ଜ ଆସିବ। ତ ପଶିବା ପାଇଁ ଚ୍ୟାଲେଞ୍ଜ ଆଜ୍ଞା। ତ ମୁଁ ଯାଇ ପାରିବି କଲ୍ କରିଦେବି ଖରାପ ହବିନି ଆଜ୍ଞା। ଅ ଯାଉ ଆଜି, ଆଜ୍ଞା କଲ ଆଇଲା ଆଇଲା ଆଇଲା ପସେଇଲା ହେଲା।